ହାଲୋ। ଆଶ୍ରୀର୍ବାଦ।
ହାଲୋ ହଁ।
ହୁଁ ଆଶ୍ରୀର୍ବାଦ।
ଆଜ୍ଞା।
ହଁ କଣ ମାନେ ଏତେ ମାନେ ବ୍ୟସ୍ତ ବିବ୍ରତ ଜଣା ପଡ଼ୁଛ? ଦି ଆଜି କଲେଜ ଅଛି?
ବ୍ୟସ୍ତ ବିବ୍ରତ ନୁହଁ ମୋର ଟିକେ ତ ମୁଁ ଏବେ ଟିକେ ରିଚାର୍ଜ କରିବାକୁ ଟିକେ ଆଜ୍ଞା। ଆ
ଓହୋ ରେଚର୍ଗ ମାନେ କଣ ମାନେ ଟୋଟାଲ ଉପରେ ଟ୍ୟାଗ ପକେଇ ଦେଲେ। ମାସିକିଆ ବ୍ୟାକ ନା ଦିନିକିଆ?
ପେକ ମ୍ୟାଫିକିଆ ପ୍ୟାକ ଚାଲିଛି ମ୍ୟାଫିକିଆ ପ୍ୟକ୍ ଆଉ ଗୋଟେ ପକେଇଲେ କେମିତି ମାସିକିଆ ଚାଲିବନି ତ ସେ। ଡାଟା ପେକ୍ ପୁଣି ପକେଇଲେ।
ଓ ତାହେଲେ ଦିନିକିଆ ପକଉଛନ୍ତି ଦିନିକିଆ। ଆଚ୍ଛା ଆଚ୍ଛା ଏବେ ଦିନିକିଆ ପକ ଇଲେ ଓହୋ ଆପଣ ଦେଖିକି ପକେଇବେ ନା। ନା ଆଉ ନହେଲେ ଯଦି ପକେଇ ପାରୁନାହାନ୍ତି କୋଉ ମୋବାଇଲ ଫୋବାଇଲ ଦୋକାନକୁ ଯାଇ ସେଠି ଟିକେ କହିଦେଲେ ସେମାନେ ଟିକେ ପକେଇ ଦିଅନ୍ତେ। ନିଜେ ହାତରେ ଖାଲି ତ ସତରା ବେଳେ ନିଜେ କରିବେ ଆଉ। ଓ ହୋ ଆଉ ଖିଆପିଆ ସରିଲାଣି?
ମୁଁ ଖାଏନି ଏବେ ଜଷ୍ଟ ଉଠିଲି। ଆ କ୍ରୋଧିତ ହଉନାହାନ୍ତି ବହୁତ ହିଁ ଭଲ ଆପଣ ଜାଣିଛନ୍ତି କ୍ରୋଧ ଆମ ଶରୀର ପାଇଁ ବହୁତ ତି ହାନିକାରକ ଗଟେ ଆଉ ଆମେ କ୍ରୋଧରେ କିଛି ବି କଣ କରିଦେଇଥାଉ ବହୁତ ହିଁ ଖରାପ ହୋଇଥାଏ ପରେ ବହୁତ ପଶ୍ଚାତାପ ହୁଏ ଆଉ ତ ମୁଁ ଖାଇନି ମୁଁ ଆଜି ଭାବୁଛି ଏକାଦଶ କରିବି ତ ଦେଖିବା କଣ ଖାଇବା ଖାଇବାକୁ ଯଦି ମିଳୁଛି ଖାଇବା ନହେଲେ ନାଇଁ ଖାଇବାନି ଖାଇବାଟା ବି ଏତେ ବଡ ଜିନିଷ ନୁହଁ ମୁଁ ନ ଖାଇକି ବି ଦଶଦିନ ରହିପାରିବି।
ହଁ ଉପବାସ ରହିବାଟା ହି ଭଲ ନା ଦେହକୁ ବେଳେ ବେଳେ ସରପ୍ରାଇଜ ଦବା କି ନାଇଁ ତୁ ଉପାସ ରହ। କିଛି ଖା ନା।
ହଁ ଆଜି ଆମର ସପ୍ରାଇଜ ଡେ। ଆଜ୍ଞା ସରପ୍ରାଇଜ ଡେ । ତ ମତେ ଆଜି ମହାବିଦ୍ୟାଳୟ ବି ଟିକେ ଯିବାକୁ ହୁଏ ଆଜି ବହୁତ ଟିକେ ଭଲ ଲାଗୁଛି ପାଗ ଟା ବହୁତ ଭଲ ଦେଇଛି ଖରା ବହୁତ ଜୋର ହଉଛି ଆଉ। ଏବେ ଟିକେ ଟିକେ ହଉଛି। । ଆପଣ ଯ ବର୍ଷା।
ହଁ ହଁ। ଆଉ ପଢାପଢି?
ଆପଣ କିଛି ପକୁଡି ଚାହା କିଛି ଖାଇଛନ୍ତି ନା ଖାଇନ?
ନାଇଁ ମୁଁ କିଛି ଖାଇନହିଁ ଖାଇଏ ଆଉ।
ପକୁଡି ଟିକେ ଖାଆନ୍ତୁ ଗରମ ଗରମ ପକୁଡି ଖାଆନ୍ତୁ ଆଉ ଚାହା ପିଉନ ଚି। ଭଲ ଲାଗିବ କଣ?
ହଁ ହଁ।
ହଁ କଣ କହୁଥିଲେ ଆପଣ କୁହନ୍ତୁ?
ନା ମୁଁ କହିଲି ଯୋଉ ପରୀକ୍ଷା ଟା ଆଜି ଯୋଉ କରେଇବେ।
ହଁ ଗୋଟାଟା ଅଛି ଉଦ୍ଭିଦ ବିଜ୍ଞାନ।
ଆଚ୍ଛା ଆଚ୍ଛା ଓ ହୋ। ପିଲା ପରୀକ୍ଷା କରାଉଛନ୍ତି କାଇଁ ଆମର କିଛି କହିଲେନି। ଆମର ତ କେମିଷ୍ଟ୍ରି ସେମିତି ପାଞ୍ଚ ମାର୍କିଆ କରିଲେ ଯେ ଆମକୁ ବି କିଛି କହିଲେନି। କେତେବେଳେ ହବ କଣ ହବ ପିଲାମାନେ ଯାଇକି ଦେଇ ଦେଇ ପୁଣି ପଳାଇ ଆଇଲେ। ଓ ଆମେ ତ ଏପଟେ ପଟେ ପଟେ ମାନେ କଣ କହନ୍ତି ଆକାଡେମିକ ସେସନ ବା ଶିକ୍ଷା ବିଭାଗରେ ଆମେ ତ ବ୍ୟସ୍ତ ରହିଲୁ। ଆଉ ଆମେ ଆଉ ତ ସେପଟେ ପରୀକ୍ଷା ବି ଦେଇପାରଲୁନୁ ଏମିତି ସବୁ ଅସୁବିଧା ଆଉ। ଆପଣଙ୍କର କହିଛନ୍ତି କି ସୋମବାରେ ବାୟୋ ଫର୍ଟିଲାଇଜର ମାନେ ଏମଡିସି ଅଛି ଯାହାର
ହ ହ ସେଇଟା କୁହାଯାଏ ପରୀକ୍ଷା ଅଛି ଆଜ୍ଞା।
ଆଚ୍ଛା ଆଚ୍ଛା ଓହୋ ନାଇଁ ଆମର ବି ସେଇଦିନ ଅଛି ତ ମୁଁ କହିଲି ଯିବା ମିଶିକି।
ହଁ ପରୀକ୍ଷା ଦେଇଦବା ଆଉ ଆଜି କିଛି ପ୍ଲାନ ଅଛି ଏଇସି କ୍ଲାସ କରିବାର କି?
ନାଇଁ ଆଜି ଆଜି ଟିକେ ମାନେ ମାନେ କିଛି ଗୋଟେ କାରଣରୁ ଆଜି ଆମେ କଲେଜ ଯାଇପାରୁନୁ। ବୁଝିଲେ କାରଣ ଛୁଳି ଆମର ଯୋଉ ହଁ ଆମର ଯୋଉ କଲେଜ ଯୋଉ ଆମର ରହିଲା ୟୁନିଫର୍ମ ଟା। ତ ସେଇଟାକୁ ଆମେ ସଫା କରିନୁ ଆଉ ସେ ଯୋଉ ଗତକାଲିର ବର୍ଷା ଯୋଗୁ ସେଟା ଭିଜିକି ମାନେ ବହୁତ ଦୁର୍ଗନ୍ଧ ଛାଡୁଛି।
ହଉ ହଉ ଆପଣ ଗୋଟେ କାମ କରନ୍ତୁ ଆପଣଙ୍କର ଆଉ ଗୋଟେ ୟୁନିଫର୍ମ ହେ ଗୋଟେ ଗୋଟେରେ ହିଁ। ସେଣ୍ଟ ପକେଇ ଦିଅନ୍ତୁ ଆପଣ।
ନାଇଁ ନାଇଁ ନାଇଁ ନାଇଁ ନାଇଁ ସେମିତି ନିଜ ଗୋଟେ ମାନେ ଭଲ ଲାଗିବନି। କୁ ଭାବିଲେ ନା କଣ?
ନା ମୁଁ ବି ତ ସେୟା ହିଁ କରେ ମୋର ଆକଚୁଆଲି ଆ ସେମିତି କରିବାର କାରଣ ବି ନାହିଁ ଯେହେତୁ ମହାବିଦ୍ୟାଳୟ ଯିବାକୁ ପଡୁଛି। ତ ବେଳେ ବେଳେ କରିବାକୁ ପଡୁଛି ଆଉ ତ ମୁଁ ଆଜି ଉଦ୍ଭିଦ ବିଜ୍ଞାନ ପରୀକ୍ଷା ଦେବି ଉଦ୍ଭିଦ ବିଜ୍ଞାନ ଏକ ବିଜ୍ଞାନ ଯାହା ଏକ ବିଜ୍ଞାନ ଉଦ୍ଭିଦ ମାନଙ୍କୁ ବିଷୟରେ ପଢ଼ା ହୁଏ।
ଯାହା ହଉ ଆଜି ଜାଣିକି ବହୁତ ଖୁସି ଲାଗିଲା ବହୁତ ଖୁସି ଲାଗିଲା ମୁଁ ଏତେ ଦିନ ପରେ ଜାଣିଲି ଉଦ୍ଭିୁଦ ବିଜ୍ଞାନ ଗୋଟେ ଗୋଟେ ବିଜ୍ଞାନ।
ଆପଣ ଜାଣିନଥିବେ କି ଜାଣିପାରିବେ ତ
ଆରେ ଆପଣଙ୍କ ମୁହଁରୁ ଶୁଣିକି ମୋର ବେଶୀ ମନ ରହିଯାଉଛି। ମୁଁ ଏରା ସବୁ ଭୁଲି ଯାଇଥିଲି।
ଓ ହୋ କ୍ଷମା କରିବେ ଆପଣ ମୋ ମୁହ ଶୁଣି ମନେ ରଖି ଆଉ-ଉ-ଉ-ଉ
ଆରେ ମୁଁ ଆଉ ଗୋଟେ କଥା କହିଥାନ୍ତି ଆପଣଙ୍କୁ ଶୁଣନ୍ତୁ, ଆମର ଯୋଉ ଆମର ଯୋଉ ଏଇ ଯୋଉ ରହିଲେ କିଏ ଆମର ଅମୁଲ ପ୍ରଧାନବାବୁ
ହଁ,
କାଲି ମତେ କହୁଥିଲେ ଗୋଟେ ସିନେମା ଦେଖିବାକୁ ଯିବା ବୋଲି।
ଓ ହୋ,
ରାତି ସାଢ଼େ ବାରଟା ବେଳେ ମତେ କହୁଛନ୍ତି ହେଲା ଗଣେଶ ଭାଇ ଆସନ୍ତୁ ସିନେମା ଦେଖିବାକୁ ଯିବା ଏମିତି କଥା।
ହି ହି ଇଏ କି କଥା। ଗବ ସାର୍ ହି ହି ଆପଣଙ୍କ ଘରେ ତ ବହୁତ ହିଁ ଭଲ ଭଲ କଥା କହିଥାନ୍ତେ ଆପଣଙ୍କୁ ସୁସ୍ଥ ସୁନ୍ଦର କଥା ଆଉ
ନାଇଁ ନାଇଁ ମୁଁ ଘରେ କହିଲିିନି। ମୁଁ ଘରେ କହିଲିନି, ନହେଲେ ଯାହା ଘରେ ହେଇ ଥାଆନ୍ତା ପ୍ରଧାନ ବାବୁ ବି ବୁଝି ନଥାନ୍ତେୁ। ଆକଚୁଲି ତାଙ୍କ ଘରେ ବି ତାଙ୍କୁ ଦିଇଟା ମାନେ ଥା ପଡ଼ ବସେଇକି କହିଲେ ଚୁପକିନା ଶୋଇପଡେ। ଫିଲମ ଫଲିମ କିଛି ନାହିଁ। ସିଏ ମାନେ କଣ ହେଇଚି ଜାଣିଚ ମାନେ ହଁ ସିଏ କାହାକୁ କିଛି ନ କହିକି କାହାକୁ କିଛି ନ କହିକି ନିଜେ ନିଜେ ଟିକେଟ ଦିଟା ବୁକିଂ କରିଦେ ଦେଇଛନ୍ତି, ହୁଁ ହୁଁ, ଆ ହ ଆରେ ହଲ ର ମାନେ ହ ହଲ୍ କଣ ଲୋକଙ୍କ ମାଇଣ୍ଡ ସହିତ ଖେଳେ। ତ ସେ ଯୋଉ ମାନେ ଯୋଉ ଫଲିମ୍ ଟିକେଟେ ପୁରା ଭୋର ସକାଳୁଆ, ଆଉ ଲେଟ୍ ରାତି ମାନେ ପୁରା ଡେରି ର ରାତି ଏ ସବୁ ଟିକେଟ ଶସ୍ତା ଥାଏ ବୁଝିଲେ। ସେ ଗ୍ୟାଲେରିଆ କଣ ହେଲା, ପିଭିଆର କଣ ହେଲା କିମ୍ବା ଯୋଉ ଆମର ଏସ୍ପାନେଟ ଏମାନଙ୍କର ଟିକେଟ ପଇସା ଟା ବହୁତ କମ ଥାଏ। ସେଇ ସମୟରେ ସକାଳେଆ ଯେମିତି ଆପଣ ଯୋଉ ଦେଢଶହ ବାଲା ଟିକେଟ ଶହେ ଟଙ୍କାରେ ପାଇବେ। ତିନିଶହ ବାଲା ଟିକେଟ ଦୁଇଶହରେ ପାଇବେ, ବୁଝିଲେ। ତ ଇଏ ଶସ୍ତା ଦେଖିକି ସ ଛତା ଦେଇ କାଢିଦେଇଚି ମତେ କହିଲା-ଆ-ଆ ଭାଇ ଫିଲ୍ମ ଦେଖିବାକୁ କିଏ ମୁଁ କହ କାଲି ତ ହଁ କାଲି ମୁଁ କଲେଜ ଯିବିନି ଫାଙ୍କା ଅଛି କାଲି ଯଦି ବର୍ଷା ହେଲା ତାହେଲେ ସଫା ସଫି କରି ତ କାଲି ଫାଙ୍କା ଅଛି। ଯିବା କାଲି କଣ ଏଇନା ବାରଟା ବେଳେ। ମୁଁ କହିଲି ଥାଉ ଭାଇ ମୁଁ ଘରେ ଛାଡ଼ିବେନି। ସେ କହିଲା ତା ବୋଲି ମୁଁ ଏକା ଯାଉଛି। ଏକା ଯାଉଛି କହି ସାଙ୍ଗେ ସାଙ୍ଗେ ତା ମମି ପଳେଇ ଆସିଲେ ଆଉ। କୁଆଡେ ଯିବୁ ହେ କୁଆଡେ ଯିବୁ?
ତା ମମିର ତାର ମିଶିକି ଯାଇଛନ୍ତି ତାହେଲେ।
ନାଇଁ ନାଇ ମମି ର କାଇ କେହି କିଛି ଗଲେନି ସେ ପଇସା ବୁଡିଲା। ସିଏ ମାନେ ଅଢେଇଶହ ଅଢେଇଶହ ବାଲା ଦିଟା ଟିକେଟ ମାନେ ପିଭିଆର ଯୋଉ ପଛ ସିଟ୍ ଗଦି ବାଲା ସିଟି ବୁଝିଲେ ହଁ ସେଇଟାକୁ ସେ ବୁକିଙ୍ଗ କରିଦେଇଥିଲା। ଗଲା ଆଉ କଣ। ପଇସା ମାଟିରେ ବୁଡିଲା ଆଉ କଣ। ନା ଫିଲ୍ମ ଦେଖି ହେଲା ନା କିଛି କରିହେଲା। ହଁ ହଁ ହଁ ହଁ ଠିକ। ହଁ ଏବେ ବୁଝିଲେ ଆପଣ। ହ ସେଇଟା ରାତିରେ ଶସ୍ତା। ବୁଝିଲେ ସେଟା ଆକ୍ଚୁଲି ତାର ମାନେ ତାର ରିଏଲ ପ୍ରାଇସ୍ ଟା ହଉଛି ଚାରିଶହ ପଚାଶ ରୁ ପାଆଶହ ଟଙ୍କା। ତ ଯେହେତୁ ରାତି ଅଧିକ ହେଇଯାଇଛି ଲୋକ କେହି ଯାଆନ୍ତିନି। କିନ୍ତୁ ଯଦି କମ ପଇସା ଦେଖିଲୋକ୍ ଲୋକ ଯାଆନ୍ତି। ସେ ସକାଶେ ଇଏ ଟିକେ ଲୋଭରେ ପଡି ବୁକିଂ କରିଦେଇଛନ୍ତି ଆଉ, କିନ୍ତୁ ଫିଲ୍ମର ନାଁ ହଉଛି ଆଲଫା। କେମିତିକା ନା ଲେଖନ୍ତି ଆଲଫା। ଆଗରୁ ଯୋଉ ଆମର ଯୋଉ ପୁରୁଣା ଓଡିଆ ମୁଭି ଗୋଟେ ଥିଲା ଯୋଉ କେଉଁ ଦୁନିଆରୁ ଆସିଚୁ ବନ୍ଧୁ। ତା ନାଁ ସେମିତି ଆଲଫା ନଥିଲା?
ହଁ ଆଲଫା ଥିଲା ହଁ।
ହାଁ ହାଁ। ଇଏ ବି ସେଇ ଭଳିଆ। ଆଲଫା ମୁଁ ବି ମତେ ଦେଖିବାକୁ ଡାକୁଛନ୍ତି। ମୁଁ କହିଲି ଆଲଫା କାହାର? ନାଁ ଏଇଥର ଆଲିଆ ଭଟ୍ ଅଛି।
ଆଲିଆ ଭଟ୍ ସେ କିଏ?
ସିଏ କେ ଜାଣି କିଏ ଗୋଟେ ହେଇଥିବ। ମତେ କହିଲେ ଆଲିଆ ଭଟ୍ ଅଛି ମୁଁ କହିଲି ଦେଖିବା ହଉ ଭଟ୍ କୁ ଦେଖିବାକୁ ଯିବା ଏନା।
ହଁ ଯୋଉ ଅ-ଅଭିନେତା ଜଣେ? ଆ ପ୍ରସିଦ୍ଧ ଅଭିନେତା। ଅଭିନେତ୍ରୀ, ବିଖ୍ୟାତ ପ୍ରସିଦ୍ଧ। ଅ-ଅଭିନେତ୍ରୀ ସେ।
ଓହଁ। ତ କାଲି ତାଙ୍କର ପାସଂହ ଟଙ୍କା ବୁଡି ଯାଇଛି। ତ ସେ ମତେ ସେତେ ପାଇଁ, ମତେ କହୁଚି ତମେ ମତେ ଅଢେଇଶହ ଟଙ୍କା ଦିଅ। ମୁଁ କିନ୍ତୁ ତାଙ୍କୁ -ସେ କହୁଛନ୍ତି ମୁଁ ଆପଣଙ୍କୁ ଡାକିଲି ଆପଣ ମୋ ତୁ ତୋ ଲୁଚିକି ଯିବା ଜାଗାରେ, ଆପଣ ମନା କରିଦେଲେ ଯାହାଫଳରେ ମମି ମତେ ମତେ ବି ଛାଡିଲାନି। ତ ଯେହେତୁ ମୋର ମାନେ କ୍ଷତି ହେଇଛି ତ ଅଧା କ୍ଷତି କ୍ଷତି ପୁରଣ ଆପଣ ଦିଅନ୍ତୁ।
ଓହୋ। ଆପଣ ତାଙ୍କୁ ଗୋଟେ କାମ କରନ୍ତୁ ଆପଣ ତାଙ୍କୁ ଟିକେ ଭଲ ଭଲ କଥା କୁହନ୍ତୁ। ଆଉ ବହୁତ ହିଁ ଭଲ କଥା କୁହନ୍ତୁ। ଯେମିତି ପରେ ଆଉ ଆପଣଙ୍କୁ ଅ କଲ କରିବାକୁ ସେ ସାହସ କରିବେ, ତାଙ୍କ ପୂର୍ବରୁ ଆପଣ କଲ୍ କରିବା ପୂର୍ବରୁ, ତାଙ୍କ ମମିଙ୍କୁ କଲ୍ କରି ପଚାରିବେ କି ଆଜି ଯାଇ ହବ କି ନାଇଁ?
ସେଇ କଥା ମୁଁ ତାକୁ ଆଉ ତା ମମି ଦି ଜଣଙ୍କୁ ବ୍ଲକ ମାରିଦେବି ତ ସେମାନେ ଆଉ ମତେ ଆଉ କଲ୍ କରିବେନି।
ତା, ତାଙ୍କ ମମି ବି ଆପଣଙ୍କୁ କଲ କରୁଛନ୍ତି ବହୁତ। ଯେ ଭଲ କଥା। ଆପଣ ଯାହା ମମି କଥା
ତା ମମି କାଇଁ ମତେ ଫୋନ୍ କରିବେ?
ହଁ, ତା ମମି କଲ କରନ୍ତି। ଆଉ ସେ ଟିକେ ପାଠ ପଢା ପଢି କରନ୍ତୁ? ସାଇନ୍ସ ନେଇଛନ୍ତି ଯେହେତୁ।
ସିଏ ତାଙ୍କର ପାଠ ପଢା କିଛି ନାହିଁ। ତାଙ୍କ ପାଠ ପଢା କିଛି ନାହିଁ। କହୁଛନ୍ତି ମୁଁ ନିଟ୍ ଦେବି। ମୁଁ ଯେଇ ଦେବି ତାପରେ ଦେଖିଲା ବେଳକୁ, ମଙ୍ଗଳା ଫିଲ୍ଡ ରେ ଏ ବଲ ପକା, ବଲ ପକା।
ଏମିତି କରିବା କଥା ନୁହ। ଏମିତି ନିଟ୍ ପିଲା ଏମିତି ହବା କଥା ନ ଟି କୁହନ୍ତୁ ଆଉ ସେଇ ପଇସା ରେ। ସେଆଟି କିଣିବେ। ପିଡବ୍ଲୁ ରୁ ବହି ଗୁଡା କିଣିବେ ଆଉ ଏମିତି।
ଛାଡନ୍ତୁ ଛାଡନ୍ତୁ। ପାଠ ସାଠ, ପାଠ ସାଠ ସବୁ ପୋଡି ଖାଇସାଇଲେଣି, ଆଉ କିଛି ନାହିଁ। ହେଲା ଯାହା ଦି ଅକ୍ଷରି ପାଠ ମନେ ରଖିଥିଲେ, ସେ ଯୋଉ ଯୋଉ ଆମର ଯୋଉ ଚଷମା ଚଷ ମୋର ଗୋଟେ ସାଙ୍ଗ ଥିଲା ଆସେନି, ଯେ ପାଗାଳା ଭଳିଆ ହୁଏ? ହଁ ତା ସହିତ ମିଶି ଦିଦି ଟୋଟାଲ ଉପରେ ଆଉ ମାନେ ପାଠ ଦି ଅକ୍ଷରି ଯାହା ମନର ଥିଲା ସେତିକି ବି ଆଉ ମନ ନାହିଁ। ସବୁ ଭୁଲିଗଲେ। ଆଉ ଛାଡନ୍ତୁ ତାଙ୍କ କଥା କହି କିଛି ଲାଭ ନାହିଁ।
ହଁ ମୁଁ ବି ବାହାରୁଛି ଏବେ ବିଦ୍ୟାଳୟ ମହାବିଦ୍ୟାଳୟ ଆମର ଯି ବୁ ପରେ ଆପଣଙ୍କ ସହ ଯୋଗାଯୋଗ କରିବା ଆଉ।
ହଉ ହଉ।